ହଁ
ହୁଁ
ହଁ କୁହ।
ଆଉ ଖାଇସାରିଲଣି
ହଁ ଖିଆ ସାରିଲାଣି
କଣ ରୋଷେଇ ହେଇଥିଲା?
ଏ ଭାତ, ମାଛ ବେସର, ଡାଲମା
ହୁଁ ହୁଁ
ଆଉ
ଆଉ ହଁ ଆମର ଖାଇକି ଶୋଇଲୁଣି।। ଖାଇକି ସମସ୍ତେ ଶୋଇ ସାରିଲେଣି ମୁଁ ଏଇ ଛାତ ଉପରେ ସେଇଟା ହେଇଥିଲେ ଆଉ। ଆଉ ବର୍ଷା ହେଲାନା ତମ ଆଡେ।
ନାଇଁ ନାଇଁ ବର୍ଷା ହେଇନି।
ହଁ ହଁ। ଆମ ଆଡେ ବର୍ଷା ହେଲାଣି ବର୍ଷା ହଁ ହେଲାଣି ବର୍ଷା।
ନାଇଁ ଆମ ଆଡ଼େ ହେଇନି ଆଉ।
କରେଣ୍ଟ କଟିଗଲା।
ଓହ ନାଇଁ ଆମର କରେଣ୍ଟ ଅଛି।
ବର୍ଷା ଇଆଡେ ହେଲା କରେଣ୍ଟ କଟିଗଲା।
ଆଚ୍ଛା।
ହଉ। କଣ କୁହ।
ହଁ
କେତେବେଳେ ଶୋଉଚ।
ହୁଁ ଶୋଇଲା ବେଳକୁ ବାରଟା ବାଜି ଯାଉଛି ବାରଟା ସାଢ଼େ ବାରଟା ଯଦି ଏଇ ଟିକେ କିଛି କାମ ଏମିତି କିଛି କାମ ଥିବ କାମ ରହୁଛି ନା ଫୋନ୍ ରେ ସବୁ। କାମ ସାରିକି ଶୋଇଲା ବେଳକୁ ଟିକେ ଲେଟ୍ ହେଇଯାଉଛି ଆଉ।
ଆଉ। ଖରା ଆଜି ହୋଉଥିଲା ନା?
ଆଜି କାଆଁଳ ପାଗ ଥିଲା। ଆଜି ବେଶୀ ଖରା ହେଇନି।
ତମ ଘର ଟା ଝିଅ କୋଉ ପଟ ଲାଇନ୍ କି?
ଆମ ଘର ସୁଆଁପଦା।
ଓହୋ ଏଇ ବରପଦା ସୁଆଁପଦା ନା?
ହଁ ସୁଆଁପଦାଠୁ ସାଢ଼େ ତିନି କିଲୋମିଟର ହବ ଆଉ।
କୋଉ ଗାଁ କହିଲ?
ତରୁହାଁ।
ହଁ ହଁ ଜାଣିଛି। ଆଉ ତମେ ଏବେ କଣ ପଢାପଢି କରୁଛ?
ମୋର ପଢାପଢି ସଇଲାଣି।
ହୁଁ ହୁଁ। ଆଉ ଏବେ କଣ କରୁଛ?
ଏବେ ସବୁ ଅ ଚାଲିଚି ଜବ୍ ପାଇଁ ପ୍ରିପେୟାର୍ ଚାଲିଚି।
ହୁଁ ହୁଁ ଆଉ ତମ ଆଡ଼େ ଫସଲ କରନ୍ତି ନା?
ଆମ ଆଡେ ତ ଧାନ କରନ୍ତି କାହିଁକି ନା ଆମ ପଟେ ମାଟି ମାଟିଟା ଟିକେ କାଦୁଆ ମାଟି ଟା ନା ମୋଟା ମାଟି ଟା।
ହୁଁ ହୁଁ।
ଆଗରୁ ସବୁ କରୁଥିଲେ ଚାଷ ବାସ ଏବେ ଆଉ ସେମିତି କିଛି କି କିଏ କରୁନାହାନ୍ତି ଖାଲି ଧା ଧାନ। ତ ଘର ଚଳିବା ପାଇଁ ଯେତିକି ଆବଶ୍ୟକ ନିଜ ନିଜ ବାଡି ମାନଙ୍କରେ।
ହୁଁ ହୁଁ।
ବାଇଗଣ, ବିଲାତି, ଭେଣ୍ଡି ଫେଣ୍ଡି ଏମିତି ସବୁ ଲଗଉଛନ୍ତି ଆଉ।
ଉଁ ହୁଁ, ନାଁ ଆମ ଏଇପଟରେ ସବୁ ଫସଲ ହୁଏ।
ତମ ସେପଟ ନଈ କୂଳ ଟା ନା ଭଲ ମାଟି ଟା।
ହୁଁ ନଈ କୂଳ ଟା ସବୁ କରାଯାଏ।
ହଁ।
ହୁଁ। ଆଉ ଦିନରେ ଆଜି କଣ ହେଇଥିଲା?
ଦିନରେ ଆଜି ପଖାଳ ଭାତ ହେଇଥିଲା। ତା ସାଙ୍ଗକୁ ଅଣ୍ଡା ଆମ୍ଲେଟ୍ ହେଇଥିଲା। ଆଉ ବୋଇତାଳୁ ଫୁଲ ବରା ହେଇଥିଲା। ଆଉ ଗୋଟେ ପାଗ ହେଇଥିଲା।
ଉଁ ହୁଁ ଏ ଦିନରେ ବୋଇତାଳୁ ଫୁଲ ମିଳୁଛି?
ହଁ।
କରିଛନ୍ତି ବୋଧେ ବାଡିରେ
ହଁ ହଁ ହଁ। ଲାଗିଛି ବାଡିରେ ବାଇଗଣ, ଭେଣ୍ଡି। ଶାଗ ଆମର କଳମ ଖଡା ନେଉଟିଆ। ଲଙ୍କା ବୋଇତାଳୁ ଏଇଟା ସବୁ ଏମିତିରେ ଜହ୍ନି
ହଁ ହଁ।
ଏରା ଲାଗିଛି ଆଉ।
ହଁ। ତମେ କେତେ ଭାଇ ଭଉଣୀ ଝିଅ?
ଆମେ ତିନି ଭଉଣୀ।
ଭାଇ ନାହାନ୍ତି?
ନା।
କେତେ ନମ୍ବର ତମେ?
ବଡ଼।
ହୁଁ ତମ ତଳେ ସବୁ ଛୋଟ ଛୋଟ ହେଇଥିବେ?
ହଁ।
ହୁଁ। ଏବେ ତ ସ୍କୁଲ ଖୋଲିଗଲାଣି?
ହଁ ସ୍କୁଲ ଖୋଲିଲାଣି ଆମର ଗୁରୁବାରଠୁ ଖୋଲିଲାଣି।
ହଁ ଛୁଆ କ୍ଲାସ କଲେଣି?
ହଁ ଛୁଆ ଆମରକ୍ଲାସ କଲେଣି। ଗୁରୁବାର ଖୋଲିଲା। ଗୁରୁବାରେ ଠୁ ଷ୍ଟାର୍ଟ ହେଇତନଥିଲା ଶୁକ୍ରବାର ଠୁ ଷ୍ଟାର୍ଟ ହେଇଗଲାଣି।
ଦଶଟାରୁ ଚାରିଟା ହେଇଥିବ?
ହଁ ହଁ।
ହୁଁ। ଆଉ କଣ?
ଦି ମାସ ଛୁଆ ର କଅନ୍ତି ଛୁଟି ମନେଇଲେ।
ହୁଁ ହୁଁ।
ଏବେ ସ୍କୁଲ ଯାଆନ୍ତୁ। ପାଠ ପଢନ୍ତୁ।
ହୁଁ ପା। ଏଇ ଛୁଆମାନେ ସ୍କୁଲ ଯାଉନଥିଲେ ଏବେ ଘରେ ଖାଲି ମୁଣ୍ଡ ଖରାପ୍ କରିଦେଉଥିଲେ।
ହଁ ଘରେ ରହିଲେ ମାନେ ତ ଅଟୋମେଟିକ୍ ଚଗଲା ହେବେ। ମାଡ ଗୋଳ।
ହଁ ବା କେତେ ମାଡ଼ ଗୋଳ ଭାଙ୍ଗିବୁ। କେତେ ଝଗଡ଼ା ପା ଦୁନିଆ ଏଇ ସ୍କୁଲ ଗଲେ ଟିଉସନ୍ ଯିବେ। ଆଉ ସମୟ ହବନି।
ଆଉ ତାଙ୍କୁ ସମୟ ହବ ଯେ
ହୁଁ। ହଁ। ରଜରେ କୁଆଡେ ଯାଇଥିଲ ବୁଲିବାକୁ?
ରଜରେ ଫାଷ୍ଟେ ରଜ ଦିନ ଘଟଗାଁ ଯାଇଥିଲି।
ହୁଁ ହୁଁ।
ଆଉ ମଚ। ରଜ ଦିନ ଏମିତି ଗାଁରେ ମନ୍ଦିର ସବୁ ଅଛି। ଯାଇଥିଲି ବୁଲାବୁଲି ପେଇଁ ଟିକିଏ।
ଓହୋ।
ଲାଷ୍ଟ ରଜ ଦିନ ଯାଇଥିନୁ ପଦନା ବେଲବାଳି।
ବର୍ଷା ହେଉଥିଲା ନା।
ନା ବର୍ଷା ହେଇନି। ତିନି ଦିନିଆଙ୍କ ରଜରେ ବର୍ଷା ନାହିଁ।
ହଁ ଆମ ଆଡେ ବୋହୁତ ଯୋରେ ବର୍ଷା ହେଉଥିଲା।
ଓହୋ।
ହୁଁ ଏବେ ତ ପ୍ରାୟ ହ ହଁ।
ଉଠେଇଥିଲା କିନ୍ତୁ ବର୍ଷା ହେଇନଥିଲା।
ଏବେ ତ ପ୍ରାୟ ଆଠ ଦିନ ହେଲା ଆଉ ପ୍ରତ୍ୟେକ ଦିନ ବର୍ଷା ହଉଛି।
ନାଇଁ ଏଇଠି ଆମର ହଉଥିଲା ବର୍ଷା ହଉଥିଲା ଏଇଠି। ଦୁଇ ଦିନ ହେବ ନାହିଁ ବର୍ଷା ପାଗ ଟିକେ ନରମ ରହୁଛି କିନ୍ତୁ ବର୍ଷା ନାହିଁ।
ଆମ ଆଡ଼େତ ଆଯିବି ବର୍ଷା ହଉଛି।
ଏବେ ବି ହଉଛି।
ହଁ ଏ ବର୍ତ୍ତମାନ କୁ।
ଏ ଅମ ଆଡ଼େ ନାହିଁ।
କାଲି ତ ସୋମବାରେ କାଲି କଣ ସବୁ ପ୍ରୋଗ୍ରାମ ଅଛି।
କାଲି ସମୋବାରେ।
ହୁଁ।
ଏ ଆଉ।
କାଲି ତମ ସବୁ ପ୍ରୋଗ୍ରାମ୍ ଅଛି।
କାଲି--ସେମିତି କିଛି ନାହିଁ ଦେଖିବା। ସଖାଳ ହଉ।
ହୁଁ ହୁଁ ହଁ। ତମେ ଝିଅ ସବୁ ରୋଷେଇ ବାସ କରୁଥିବ ନାଇଁ କି?
ନାଇଁ ବୋଉ କରନ୍ତି, ଘରେ ରହିଲେ ମୁଁ କରଦିଏ ଆଉ।
ଓ ହୋଁ ସେଇଆ ତ।
ଆଉ ନର୍ମାଲ ଡେଲି ରାତି ରୋଷେଇ ଟା ମୁଁ କରେ ଆଉ।
ହଁ ତମେ ସବୁଠୁ କଣ ଭଲ କର।
ଆଜ୍ଞା।
ସବୁଠୁ ଭଲ କଣ ଆଇଟମ ଟା କର।
ସବୁତ ଭଲ ବନାଏ କିନ୍ତୁ
ହୁଁ ହୁଁ।
ଚିକେନ ଟା ଟିକେ ବେଶି ଭଲ ବନାଏ ଆଉ।
ହଁ କି?
ହଁ।
ତମେ ବୋଧେ ଚିକେନ ଲଭର।
ହଁ କହିବାକୁ ଗଲେ ସେଇଭଳିଆ ଆଉ।
ହଁ ବିରିୟାନୀ ଫିରିୟାନୀ ଭଲ କର ନା।
ହଁ ହଁ। ସେଥିରେ କମ୍ପର ମାଇଜ ନାହିଁ।
ହଁ କି?
ହଁ।
ଏଇା ଲାଗୁଛ ଆମର ଆଜି ଛୁଆ ମାନେ ଭୋଜି କରୁଛନ୍ତି।
ଆଜ୍ଞା।
ଆମ ସାହିରେ ଯେତିକି ଝିଅ ଛୁଆ
ୟ
ସବୁ ଭୋଜି କରୁଚନ୍ତି।
ଓ
କରୁଚନ୍ତି ଚିକେନ ପକୋଡା ବିରିୟାନୀ।
ହୁଁ ହୁଁ।
କରିଚନ୍ତି ଆଉ ଏବେ ସବୁ ବସିଲେଣି ଖାଇବା ପାଇଁ।
ଅହ।
ବଢା ବୁଢି ଚାଲିଚି ବର୍ଷା ଟା ତ ହେଲା।
ଅ ସେଇଥିପାଇଁ ଟିକେ ଲେଟ୍ ହେଇଯାଇଥିବ ଆଉ।
ହଁ ନା ଏବେ ବର୍ଷା ହଉଚି ଝିପି ଝିପି।
ୟେ ଓହୋ
ବର୍ଷା ଟା ହେଲା ଏବେ ବାଢୁଛନ୍ତି ଖାଇବା ପାଇଁ। ଖାଇଲା ଆଳୁ ହେଇଯିବ ଏଗାରଟା ପରେ ସାଢେ ଏଗାରଟା ଆଉ।
ବାରଟା ପୂର୍ବରୁ ଖାଇଦେବେ।
ହଁ। ତମେ ଝିଅ ଏତେ ଟ ଜଲଦି ତ ଖାଉଛ ଶୋଉଛ ଏତେ ଲେଟ୍ ରେ?
ମୁଁନା ମୁଁ ନର୍ମାଲି ଆମର ସାଢେ ଏଗେଟା ବେଳେ ଖାଉ ଆଜି ଘରେ ଟିକ କିଏ ନାହାନ୍ତି ତ ସେଥିପାଇଁ ଟିକେ ଜଲ୍ଦି ଖାଇ ଦେଇଚି ଆଉ।
ଉଁ ହୁଁ।
ପାଖରେ ରଖିଦେବ ବିସ୍କୁଟ୍ ମିକ୍ସଚର ରଖିଦେବେ ଭୋକ ହେଲେ ଖାଇବି।
ଏ ସ ରାତି ଖାଇସାରିଲା ପରେ ଆଉ ଇଚ୍ଛା ହୁଏନା ଖାଇବା କୁ?
ହଁ ଯେବେ ମୋବାଇଲରେ କାମ ଚାଲିଥିବ ରାତି ବେଳେ ବେଳେ ଗୋଟେ ଦିଟା ବାଜିଯାଏ ତ ଭୋକ ଲାଗେ ଜଲ୍ଦି ଖାଇ ଦେଇଥିଲେ ଭୋକ ଲାଗେ।
ଓ ହୋ ହଁ ରାତି ତ ଅନିଦ୍ରା ହେଲେ ନିଶ୍ଚିନ୍ତ ଭୋକ ଲାଗିବ।
ହଁ ତ କୁର୍କୁରି କି ବିସ୍କୁଟ ଫିସ୍କୁଟ କଣ ରଖିଥାଏ ପାଖରେ ଆଉ।
ସେଇୟା
କଣ କରିବା ଆଉ କେବେ ଆ ତ ଆମ ଆଡେ କେବେ ଆସ ବୁଲିଯିବ।
ଆଉ ଯେବେ ଯିବି ନିହାତି ଜଣେଇବି ତମକୁ।
ହୁଁ।
ଯିବ ବୁଲି ଆଉ। ହଁ।
ଆପଣଙ୍କର କେତେଟା ପୁଅ କେତେଟା ଝିଅ?
ଆମର ପୁଅ ଗୋଟେ ଝିଅଟେ।
ହଁ ବଡ଼ ବୋଧେ ଝିଅ?
ହଁ ଝିଅ ବଡ ନବମ ପଢୁଚି। ଏଇ ବର୍ଷ ହେଲା ଆଉ ପୁଅ ହଉଚି ପ୍ରଥମ।
ଆଚ୍ଛା।
ହଁ।
ଭଲ ଆଉ।
ହଉ ହଉ ଝିଅ ଆମ ଆଡେ ବର୍ଷା ହେଲାଣି ଏବେ ରଖ ଆଉ କେତେବେଳେ କରିବ କଥା ହବା ଆଉ।
ହଉ ହଉ।
ଠିକ୍ ଛି